ହ୍ୟାଲୋ।
ହ୍ୟା ହଁ ତମେ କଣ କରୁଛ ଏବେ?
ମୁଁ ଏବେ ପାଠ ପଢୁଛି ତମେ ଏବେ କଣ କରୁଚ?
କଣ କରୁଚ?
ମୁଁ ଏବେ ପାଠ ପଢୁଛି। ତମେ ଏବେ କଣ କରୁଚ? ହଁ ମୁଁ ଖାଇସାରିଲିଣି। ହଁ ମୁଁ ଖାଇସାରିଲିଣି।
ମୁଁ ଏବେ ଏଇ ବସିଛି ଆଉ।
ତମେ କଣ ଖାଇଲ?
ମୁଁ ଖାଇଛି ଚକୁଳି ଆଉ ଚିନି। ତମେ କଣ ଖାଇଚ?
ମୁଁ ଛତୁଆ ଖାଇଚି ଆଉ ବିସ୍କିଟ ଖାଇଚି। ଆଉ ମିକ୍ସଚର୍ ଖାଇଚି।
ତମ ଗାଧୁଆବେଳେ ତମର ଆଜି କଣ ରୋଷେଇ ହବ?
ଆମର ଗାଧୁଆ ବେଳେ ଆଜି ଖାଇବା ହଉଛି ଭାତ ହବ। ଡାଲି ହବ। ଆଉ ବାଇଗଣ ଦହି ବାଇଗଣ ଗୋଟେ ହବ। ପୋଟଳ ଆଳୁ ତରକାରୀ ହବ ଆଉ ସାଲାଡ ହବ। ତମର ଆଜି ଖରାବେଳ ଖାଇବା କଣ? ହଁ ଆମର ସାଙ୍ଗମାନେ ମିଶିକି ରହୁଛୁ ତ ଆମର ସବୁ ସବୁବେଳେ ଏତିକି ପ୍ରକାର ଖାଇବା ହିଁ ହୁଏ।
ହଁ ବହୁତ ଭଲ। ତମେ ବୋଧେ ହଷ୍ଟେଲ ରେ ରୋହୁଚ?
ହଁ ମୁଁ ହଷ୍ଟେଲ ରେ ରହୁଛି ମୋ ସାଙ୍ଗ ମାନଙ୍କ ସହିତ ମିଶିକି।
ହୁଁ ସେଥିପାଇଁ ତମର ଲାଗି ବହୁତ ପ୍ରକାର ଖାଇବା ହଉଚି ଆଉ। ଆମର ଆଜି ହବ ଭା ଭାତ ଡାଲି ଆଉ ଭଜା। ଏତିକି ହବ ଆଉ।
ବା ଇଏ ତ ବୋହୁତ ଅତ୍ୟନ୍ତ ସୁନ୍ଦର ଖାଦ୍ୟ ଦେହ ପାଇଁ ହି ତକାରକ ଅଟେ। ଆଉ କଣ ତମ ଗାଁ ରେ ପୂଜା ପର୍ବାଣୀ କଣ ଅଛି ଆଗକୁ?
ଆମର ଆମକୁ ପୂଜା ପର୍ବାଣି ସେମି ତ ନାହିଁ ଏବେ ରଜ ସଇଲା। ତାପରେ ରଥଯାତ୍ରା କିଛି ସମ ହବ ତାପରେ ଆମ ଗାଁ ରେ ଗୋଟେ ଖୁଦୂରୁକୁୁଣି ପୂଜା ହୋଉଚି। ଟିକେ ସେଇଟା ଆମର ଝିଅ ମାନେ ଏଠି ଯୋର ଜାରେ ରେ ମାନେ ପାଳନ କରନ୍ତି ଖୁଦୁରୁକୁଣୀ।
ଖୁଦରୁକୁଣୀ ଓଷା ସବୁ ଅ ସବୁ ରବିବାରେ ହୁଏ ସେ ଓଷା।
ହଁ ହଁ ସବୁ ମାନେ ପ୍ରତି ମାନେ ଚାରିଟା ରବିବାରେ ହୁଏ। ଆଉ ପାଞ୍ଚ ରବି ରବିବାର ଦିନ ମାନେ ଚା ଲଗାତାର ଚାରି ଟା ରବିବାର ହୁଏ ଚ ମାନେ ଗୋଟେ ଛୋଟ ମୂର୍ତ୍ତି ଆଣି ପୂଜା କରନ୍ତି। ଆଉ ଯେଉଁଟା ପାଞ୍ଚମ ପାଳି ପଡିବ ପଞ୍ଚମ ପାଳି ସେ ରବି ବାରେ ସମସ୍ତେ ମତେ ଆମ ଗାଁରେ ପ୍ରାୟ ସମସ୍ତଙ୍କ ଘର ଗୋଟେ ଗୋଟେ ବଡ ମୂର୍ତ୍ତି ହୁଏ ଦି ଡି ଜେ ଫିଜେ ବାଜେ ଆଉ ତାପରେ ଆମର ଏଠି ଦୁତି ଚାନ୍ଦେ ଯୋଉ ଖେଳାଳୀ ସେ ଆମର ଟି ଫଙ୍କସନ୍ ମଧ୍ୟ କରନ୍ତି ମାନେ ଆଣନ୍ତି ଷ୍ଟାରେ ଫାରେ ଆଣନ୍ତି ମାନେ ବୋହୁତ ମାନେ ଓଡିଆ ଚଳଚ୍ଚିତ୍ର ଆଣନ୍ତି ବୋହୁତ ଲୋକମାନେ ଏମ ଏଲ୍ ଏ ଏମ୍ ପି ସବୁ ଆସନ୍ତି। ଆଉ ଭଲ ଧୁମଧାମ଼୍ ରେ ପାଳନ ହୁଏ ଆଉ ତାପରେ ବୁଧବାରେ ବି ମଧ୍ୟ ଗୋଟେ ମାନେ ଭସାଣୀ ମାନେ ପୁରା ପ୍ରାୟ ତିରିଶ ଟା ଭଳିଆ ମେଢ ଭସାଣି ମଧ୍ୟ ଆମ ଗାଁ ରେ ହୁଏ।
ବାଃ ଏ ତ ଅତି ସୁନ୍ଦର କଥା। ଆଉ କଣ ସବୁ ତମ ଗାଁ ରେ ହୁଏ?
ଆମ ଗାଁରେ ଉଁ ଦଶହରା ହୁଏ। ଆଉ ଭଲ ଭାବରେ ମଧ୍ୟ ଆଉ ରଜ ଏବେ ଗଲା ଭଲ ଭାବ ସେ ଦଶହରାରେ ଆମର। ପ୍ରତିଦିନମାନେ ଘରେ ଆମର ଯେହେତୁ ସେଟା ଆମର ପୂଜା ଓଷା ବୋଲି କୁହାଯାଏ ତେଣୁ ଆମର ପ୍ରତ୍ୟେକଙ୍କ ଘରେ ନୂଆ ଜାମା। ନୂଆ ଅ ଚାଉଳ ଭୋଗ ହୁଏ ଆଉ ମା ଦୁର୍ଗାଙ୍କ ପାଖରେ ଆମର ବଳି କଖାରୁ ବଳି ପଡେ ଆଉ ଦଶହରା ଦିନ ଆମର ସମସ୍ତେ ବଡ ମାନଙ୍କୁ ସବୁ ଜୁଆର କରନ୍ତି। ଆଉ ତାଙ୍କ ଘରେ ସବୁ ଯାହା ହେଇଥିବ ସମ ଘରକୁ ସମସ୍ତେ ଜ୍ଵହାର କରିବାକୁ ଯାଆନ୍ତି ଆଉ ତାଙ୍କ ଘର ସବୁ କିଛି ଖାଇବା କରନ୍ତି ସେଠି ମାନେ ଯାଇଁକି ମାନେ ଜୁହାର କଲେ ତାଙ୍କର କିଛି ଖାଇବାକୁ ଦିଅନ୍ତି ମିଠା। ଦହିବରା କି ଗୁପଚୁପୁ ଯାହାହଲେ ଟିକେ ଖାଇବାକୁ ଦିଅନ୍ତି ଟିକେ ଖାଇକି ଆସନ୍ତି। ହେଲେ ଅନ୍ୟ ଜଣ ଘରଠିକି ଯାଆନ୍ତି ଅନ୍ୟ ଜଣଙ୍କ ଘର ବି ସେମତି ହେଇଥାଏ। ସେମାନେ ଆମ ଘରକୁ ଆସନ୍ତି ଆମେ ବି ତାଙ୍କ ଘରକୁ ଯାଉ ଏଇଭଳି ଆମର ଏକ ପରମ୍ପରା ଅଛି।
ଯାହା ହେଉ ଇଏତ ଅତି ସୁନ୍ଦର କଥା।
ଆଉ ତମ ଆଡେ କଣ ପର୍ବ ପର୍ବାଣୀ ଭଲ ଭାବରେ?
ହଁ ଆମ ଆମ ଗାଁରେ ଅ ଗଣେଶ ପୂଜା ବି ବହୁତ ସୁନ୍ଦର ଭାବରେ ପାଳନ କରାଯାଏ। ଆ ଦୁର୍ଗା ପୂଜା ବି ଭଲ ସୁନ୍ଦର ଭାବରେ ପାଳନ କରାଯାଏ ଆଉ ବେଶୀ ଆମ ଗାଁରେ ଲ ଲକ୍ଷ୍ମୀ ପୂଜା ପାଳନ କରାଯାଏ ଯେମିତି କିି ପ୍ରତି ଗାଁ ଗାଁ ରେ ଗାଁ ଗାଁ ରେ ଗୋଟେ ଗୋଟେ ବଡ ମେଢ। ହୁଏ ଅ ମାଇକ୍ ବାଜେ ଲୋକଙ୍କୁ ଭୋଜି ଭାତ ଖାଇବାକୁ ଦିଆ ହୁଏ। ଆଉ ତାପରେ କାଳୀ ପୂଜା ବି ହୁଏ ଯୋଉଥିରେ ଆମେ କା ମା କାଳୀଙ୍କର ପୂଜା କରନ୍ତି ଆଉ ଆଉ ଯେମିତି ଆମେ ଫଟକା ଫଟାନ୍ତି ଆଉ ପୂର୍ବ ପୁରୁଷ ମାନଙ୍କୁ ମନେ ପକାନ୍ତି ତାପରେ ଆମର କାର୍ତ୍ତିକ ପୂର୍ଣ୍ଣିମା। ଯେମିତି କିି କୁଞ୍ଜ ଆମର ବହୁତ ମାନେ ଓଡିଶାର ବଡ ଗୋଟେ ପର୍ବାଣୀ ଭିତରୁ ଆମ ଆମ ଘର ହରିପୁର।
ଓହୋ ହଁ ହରିପୁର କୁଞ୍ଜ ପାଇଁ ବହୁତ ପ୍ରସିଦ୍ଧ।
ଯୋଉଥିରେ କି ଆ ମାନେ ଆଠ ଦଶଟା ଯାତ୍ରା ପାର୍ଟି ଆସିକି ସେଠି ଯାତ୍ରା କରନ୍ତି ବହୁତ ବଡ ବଡ ମେଳା ପଡେ ଯାତ୍ରା ତା ପଡ଼େ। ଆଉ ଆମର ଏଇ ଯିବା ହିଁ।
ତମ ଘରଟା ହଉଛି ଜଗନ୍ନାଥ ମଠ ପାଖରେ।
ଆମ ଘର ଜଗନ୍ନାଥ ମଠ ପଛପଟରେ।
ହଁ।
ତମେ କେବେ ହରିପୁର ଆସିଛ।
ହଁ ମୁଁ ହରିପୁର ହୁଏ ଏଇ ବର୍ଷ ଆର ବର୍ଷ ମାନେ ଯୋଉ ଗଲା ବର୍ଷ। କୁଞ୍ଜ ଦେଖିବାକୁ ଯାଇଥିଲି। ଆଉ ଯାତ୍ରା ମଧ୍ୟ ଦେଖିଲି ଏ ଯୋଉ ସାଇ ଆଇଥିଲେ ଯୋଉ ଯାତ୍ରା ପା। ସେ ନା ଟା ମୋର ମନେ ପଡୁନି। ହଁ ସେଠିକି ଯାଇଥିଲି ଆଉ ସେଠି ତମର ଗୋଟେ ଗୋଟେ ବହୁତ୍ ଗୁମ୍ଫା ଭଳିଆ ଗୋଟେ ଭୂତ ଗୁମ୍ଫା ଏ ବର୍ଷ ହୋଇଥିଲା। ଅଁ ତାଙ୍କ କମିଟି ନା ମୋର ମନେ ପଡୁନି ସେଠିକି ଯାଇଚୁ ସେରା କିନ୍ତୁ ଅ ଟିକେ ଦୂରରେ ବହୁତୁ ଥିଲା ଆମେ ଜାଣିିନଥିଲୁ ବାଇକ୍ ରଖିଦେଇକି ଚାଲି ଚାଲି ଗଲୁ କିନ୍ତୁ ବହୁତୁ ବାଟ ସେଟା ସେଇଠୁ ଥିଲା। ଏଇଟା ବହୁତୁ ବଢିଆ ସଜାସଜି ହେଇଥିଲା ସେଇଟା ଗୋଟେ କଣ ମୁଁ କୋଉ କମିଟି ମୋର ମନେ ପଡୁନି।
ହଁ ସେଇଠି ବି ଏକ ଛୋଟ ମିନି କୁସୁମା ଟାଇପ୍ ର ହେଇଛି। ଯେମିତି କିି ଅ ଗୋଟେ ଶିବଙ୍କର ମୂର୍ତ୍ତି ହେଇଚି ସେଠି।
ଆଉ ତାଙ୍କ ସାଇଟି ଗୁଡାାରେ ସବୁ ରେଳ ଗାଡିର ଚି ତ୍ର ଭିତ୍ର ହେଇଚି ଆଉ ବୋଟିଂ ପାଇଁ ମଧ୍ୟ ଟିକେ ଗୋଟେ ଦିଟା କର୍ ଚି ଆଉ ବହୁତ୍ ଭଲ ହେଇଛି ସେଠି ମାନେ ପାର୍କ ଘରିକା ହେଇଛି। ତମ ଘର ପାଖରୁ ସେଟା କେତେ ବାଟ?
ଆମ ଘର ପାଖରେ ସେଇଟା ଅଛି।
ହ ହ ଆଉ ତମେ କେବେ କୁଆଖିଆ ଗଜ ଉଦାହରଣ ବୁଲିଆକୁ
ହଁ ମୁଁ କୁଆଖିଆ ଗଜ ଉଦାହରଣ ବୁଲିବାକୁ ଯାଏ ସବୁ ବର୍ଷ। କୁଆଖିଆ ପାଖରେ ଥିବା ଚାରାକାରେ ମଧ୍ୟ ଗଜ ଉଦାହରଣ ହୁଏ।
ଆ ହଁ।
ମୁଁ ସବୁ ବର୍ଷ ଯାଏ ବୁଲିବା ହଁ ସେଠି ବି ଯାତ୍ରା ହୁଏ।
ହଁ ଯାତ୍ରା ହୁଏ କିନ୍ତୁ ତମ ହରିପୁର ଭଳିଆ ହୁଏ ନାହିଁ ଯାତ୍ର?
ହଁ ଆମ ହରିପୁର ଓଡ଼ିଶା ର ଗୋଟେ ବଡ ଯାତ୍ରା ହୁଏ ସବୁଠାରୁ।
କିନ୍ତୁ ଏଥାରେ ଏତେ ନୁହେଁ ଏଥିରେ ଗୋଟିଏ ପାଟି ମାନେ ଆସନ୍ତି ଗୋଟଏ ଦଳ ଯାତ୍ରା କରିକି ପଳାନ୍ତି ସେମିତି ବି ଏତେ ନାମୀ ଦାମୀ ଆଣନ୍ତିନି। ଲୋକ ବି ଏତେ ହୁଅନ୍ତିନି ଏ ଯାତ୍ରାରେ କିନ୍ତୁ ହରିପୁରରେ ମାନେ ସେଠି ଗୋଟେ ପ୍ରତିଯୋଗିତା ମୂଳ କ ଯାତ୍ରା କହିବାକୁ ଗଲେ ଭୁଲ୍ ହବ ନାହିଁ ସାତ ଆଠଟି ଦଳ ଆସିଥାଏ।
ହଁ। ଆଉ ତୁମ ତୁମ ଗାଁ ର ପ୍ରସିଦ୍ଧ ଖାଦ୍ୟ କଣ? ତୁମ ଗାଁର କଁ ପାଇଁ ଫେମସ୍ ଅଟେ?
ଆମ ଗାଁ ତ ପ୍ରଥମତଃ ହେଲା ଆମର ଟସର କାମ ପାଇଁ ଆମ ଗ୍ରାମ ପ୍ରସିଦ୍ଧ। ଅ ତୁମେ ଜାଣିଥିବ ଯୋଉ ଟସର ଶାଢ଼ୀ ବି ଯୋଉ?
ହଁ।
ଆଉ ପାଟ ଶାଢ଼ୀ
ପାଟ ଶାଢ଼ୀ ହଁ।
ହଁ ଗୋପାଳପୁର ଆମର ଯେହେତୁ ଯାଜପୁର ଗୋପାଳପୁର ଆମର ଆ ସେଇଗୁରା ପାଇଁ ପ୍ରସିଦ୍ଧ ଆମ ଗ୍ରା ଗ୍ରାମ ଟି। ଆଉ ଆମ ଗ୍ରାମକୁ ଟେକି ହେଇକି ମାନେ ଉପରକୁ ଆମ ଗ୍ରାମର ଜଣେ ଦୁତି ଚାନ୍ଦ ବୋଲି ଜାଣିଥିବ ମାନେ ହଁ ସିଏ ଆମ ଗ୍ରାମରେ ରହନ୍ତି।
ଉଥମ ହୁଅନ୍ତି।
ହଁ ସେ ଆମ ଗ୍ରାମରୁ ମାନେ ଆଗକୁ ନେଇଚନ୍ତି। ବହୁତୁ ଆଗକୁ ମାନେ ନାମ କଚନ୍ତି। ଆଉ ଆମ ଗ୍ରାମରେ ସେ ଆ ଆଦିବାସୀ ଶାଢୀ ମଧ୍ୟ ବୁଣା ଯାଏ। ଯେମିକିି ରାଷ୍ଟ୍ରପତି ମଧ୍ୟ ଯୋଉଟା ପିନ୍ଧୁଚନ୍ତି ଆମର ଯୋଉ ଶାଢୀ ଦେଖିବ ଆଦିବାସୀଙ୍କର ଛା ବୋଲି ତାକୁ କୁହାଯାଏ ସେଗୁଡ଼ାବି ଆମ ଗ୍ରାମରେ ବୁଣାଯାଏ ଆଉ ଖାଇବା ଉପରେ ସେମିତି ଆମର ପି ଆମରତ ଅନେକ ଖାଇବା ତ ଏସବୁ ଓଡିଆ ପରମ୍ପରା ପିଠା ପଣା ବେଶୀ ଆମ ଗ୍ରାମରେ ଟିକେ ପର୍ବ ପର୍ବା ଆଣିକି ଆମର ବେଶୀ ଗୁରୁତ୍ଵ ଦିଆଯାଏ ସବୁ ପର୍ବ କୌଣସି ପର୍ବ ଆମ ଗ୍ରାମରେ ମାନେ ପାଳନ ହୁଏ ନାହିଁ ବୋଲି କହିବେନି।
ଏତ ଅତି ସୁନ୍ଦର ସୁନ୍ଦର କଥା
ତମେ କୁଆଡ଼େ ଯିବକି ଏଇ ଯୋଉ ଜୁଲାଇ ମାସରେ ବୁଲିବାକୁ?
ନା ମୁଁ ସେମିତି କିଛି ପା ପ୍ଲାନ୍ କରିନାହିଁ ଜୁଲାଇ ମାସରେ କୁଆଡ଼େ ବୁଲିବାକୁ ଯିବା ପାଇଁ ତମ ଗାଁରେ ସେମିତି କିଛି ଅଛିକି ବୁଲିବା ପାଇଁ ଯେମିତିକିି ଆମେ ଯାଇକି ବୁଲି ପାରିବୁ?
ନା ଆମ ଗ୍ରାମରେ ସେମିତି କିଛି ନାହିଁ ଆମ ଘର ପାଖାପାଖି ଅଛି ଆମ ଘର ପାଖରୁ ଅଳ୍ପ ପାଞ୍ଚ କିଲୋମିଟର୍ ଦୂର ଅ ସବୁ ଗୋକନୀଙ୍କ ଗୋକନେଶ୍ଵର ମନ୍ଦିର ଏକ ପାହାଡ଼ ତାତଳେ ବ୍ରାହ୍ମଣୀ ନଦୀବି ବହି ଯାଇଚି ତମେ ଜାଣିଥିବ ଜାରକା ଓ ଗଲାବେଳେ ଧଉଳି ପାଖରେ ଗୋକଣେଶ୍ଵରଙ୍କ ମନ୍ଦିର
ହଁ ସେଠାକୁ ମୁଁ ଯାଇଛି। ଗୁଖନେଶ୍୍ୱଵର ମନ୍ଦିର ପାହାଡ଼ ଉପରେ ଥିବା ଅ ବ୍ରାହ୍ମଣୀ ନଦୀ କୂଳରେ ଥିବ
ହଁ ହଁ ସେଇଟା ଆମର ଘରଠୁ ତିନି ଚାରି କିଲୋମିଟର୍ ଦୂରରେ ସେଇଟା ଦେଖିପାରିବ
ତମ ପାଖରେବି ଗୋଟେ ମାର୍କେଟ ଅଛି ପରିବା ମାର୍କେଟ ପରିବା ବଜାରବି ଗୋଟେ ଅଛି ଓଡ଼ିଶାର ସବୁଠୁ ବଡ଼ ପରିବା ବ
ବଡ଼ ପରିବା ମାର୍କେଟ ଏ ଗଣେଶ ବଜାର ନାମରେ ପରି ବାରବାଟୀ ପରିବା ମାର୍କେଟ।
ଯୋଉଟାକି ଆମର ସାରା ଓଡ଼ିଶାକୁ ପରିବା ଯୋଗାଏ ପନିପରିବା।
ସେଠି ମଧ୍ୟ ଆମର ତମ ପୁଞ୍ଜ ଯେତେବେଳେ ହୁଏ ସେଠିବି ଆମର ଏକ କୁଞ୍ଜ ହୁଏ ସେଠି ଯାତ୍ରା କତି ଆସେ ଏଠି ଲୋକମାନେ ମାଗଣାରେ ତଳେ ବସି ଦେଖନ୍ତି ମାନେ ଯାତ୍ରାକୁ ଗୋଟେ ବଡ଼ ପାଟିିକି ଡକନ୍ତି ଆଉ ସବୁ ଲୋକ ଲୋକ ମାଗଣାରେ ବସି ଯାତ୍ରା ଦେଖିପାରିବେ ତଳେ ବସି ବିନା ଟିକଟରେ।
ଏଇଟା ବହୁତ୍ ଭଲ କଥା। ଆଉ କଣ କଣ ହୁଏ ତମ ଗାଁରେ ସବୁ ଗାଁ ପାଖାପାଖି?
ଆଉ ଆମ ପାଖାପାଖି ଆମରେ ଅ ଦୋଳ ପୂର୍ଣ୍ଣିମା ହୁଏ ସେଟା ହୋଲି ହୋଲି ମାନେ ଭଲ ଭାବରେ ପାଳନ ହୁଏ ଦୋଳ ପୂର୍ଣ୍ଣିମାରେ ଏ ବାଡ଼ି ଖେଳ ଖେଳନ୍ତି ଆଉ ଯୋଉଟାକି ଭଲ ମାନେ ଚାହୁଁନ୍ତି ଆଉ ହିଙ୍ଗୁଳା ପୂଜା ମଧ୍ୟ ଆମର ବହୁତ୍ ଭଲ ଭାବରେ ହୁଏ ଏଠି। ଯଜ୍ଞ ହୁଏ ତିନି ଦିନ ଧରି ଭୋଜିରେ ଯଉ
ସେଟା ମୁଁ ଜାଣିଛି ଅ କି ବ୍ରାହ୍ମଣୀ ନଦୀ ଦୁଇ ଭାଗରେ ବିଭକ୍ତ ହେଇଛି। ଗୋଟେ ପଟେ ବ୍ରାହ୍ମଣୀ ଆଉ ଗୋଟେ ପାଖରେ କେଲୁଅ ବୋଲି ଅନତି ଆସିଛି।
ହଁ ସେଟା ଆମ ଗ୍ରାମରୁ ଅଳ୍ପ ଆଗରେ ଇଏ ମାନେ ବାଲିପାଟଣା ଯୋଉ ଇଏ ଟିକେ ଆଗକୁ ଇଏ ଆମ ଗ୍ରାମଟା ଟିକେ ପଛକୁ। ଆ କେଲୁଆ ନଦୀଟା ଟିକେ ଆଗକୁ ସେଠି ମାନେ ଡିଭାଇଡ ହେଇଚି‌ ଆମ ଗ୍ରାମଟା ଟିକେ ପଛକୁ।
ଏଇତ ବହୁତ୍ ଭଲ କଥା।
ଆମର ଆମର ତଯାର ନଦୀ କୂଳବର୍ତ୍ତୀ ଭଥିବାରୁ ଆମେ ମାନେ ଗରମ ବେଶୀବି ଆମ ଗ୍ରାମରେ ଅନୁଭୂତ ହୁଏନି ଯେହେତୁ ଆମ ଗ୍ରାମ ନଦୀ କୁଳବର୍ତ୍ତୀ ଅଞ୍ଚଳ ଯେହେତୁ ଥଣ୍ଡା ପବନ ଟେ କି ବହିପାରେ ନଦୀ କୂଳ ଅଞ୍ଚଳ ଯେହେତୁ ଥଣ୍ଡା ପବନ ଟିକେ ଅନୁଭୂ ତ ହୁଏ ଆଉ ଶୀତ ଦିନ ହୁଏ ହଁ ଟିକେ ଶୀ ତ ବି ହୁଏ ଅଧିକ ଲାଗେ କାହିଁକି ସେତୁ ନଦୀ କୂଳ ଅଞ୍ଚଳ
ତମ ଗାଁ ରେ ଚାଷ କେମିତି ହୁଏ
ନା ଆମ ଗ୍ରାମରେ ପ୍ରାୟତଃ କହିବାକୁ ଗଲେ ଚାଷ ଆଉ ହୁଏ ନାହିଁ ଏ କିନ୍ତୁ କିଛି ଲୋକମାନେ ନଦୀ କୂଳବର୍ତ୍ତିରେ ଚାଷ କରନ୍ତି କିନ୍ତୁ ଆମ ଗ୍ରାମର ମୁଖ୍ୟ ଜୀବିକା ହେଲା ଶାଢୀ ବୁଣିବା
ଟସର କାମ କରିବା ଶାଢ଼ୀ ବୁଣିବା
ଏଇରା ଆମ ଗ୍ରାମର ମୁଖ୍ୟ କାମ
ଆଉ ତମ ଗାଁ ରେ କଣ କଣ ସବୁ ଫେମସ ଜିନିଷ ଅଛି
ମୋ ଗ୍ରାମରେ ତୁମେ ଆସିଲେ ଦେଖିପାରିବ କେମିତି କଣ କେମିତି ଗାନ୍ଧିଜୀ ଅରଟରେ ବୁଲଉଥିଲେ ସୂତାକୁ କେମିତି କଢାଯାଏ ଆ କେମିତି